ହାଲୋ।
ହାଲୋ।
ସାର୍ ନମସ୍କାର।
ନମସ୍କାର ନମସ୍କାର ଶୁଭ ସକାଳ।
ହଁ ଆପଣଙ୍କୁ ବି ଶୁଭ ସକାଳ। ଆଉ ଆପଣ କୁଆଡେ ଯିବାର ଥିଲା ଗଲେ?
ଆଜ୍ଞା ମୁଁ ଆସି ପହଞ୍ଚି ସାରିଲିଣି ମାମୁଁ ଘରେ।
ଓ ପହଞ୍ଚି ସାରିଲେଣି ଘରୁ କେତେବେଳୁ ବାହାରିଲେ?
ମୁଁ। ସକାଳ ଛଅଟାରୁ ବାହାରିଲି ଘରୁ।
ଏତେ ଶୀଘ୍ର। କାଇଁ ମାମୁ ଘର ଦୂର କି। ଦୂର।
ମାମୁ ଘର ଦୂର ନୁହେଁ ପାଖ ଯେ। ମାନେ ଅଳ୍ପ ବାଟ ପ୍ରାୟ ସେ ହବ। ଦଶ ପନ୍ଦର କିିଲୋମିଟର ପାଖା ପାଖି।
ଉଁ କୋଉଥିରେ ଗଲ।
ସ୍କୁଟି ରେ ଆଇଲି।
କୋଉ ଥିରେ ଗଲେ ମାନେ ବସ ରେ ଗାଡିରେ ନା ନିଜେ। ଏଇ ଯୋଉ ସ୍କୁଟି ଦି ଚ କିଆ ଜାନରେ ହଁ ନିଜେ ନିଜେ ଚଲେଇ କି ଗଲ ନା ବାପା ନେଇଗଲେ।
ନାଇଁ ବାବା ନେଇକି ଆସିଲେ।
ହୁଁ ଆଉ ତମର ହେଇନଥିବ ପରମିସନ ମିଳନଥିବ ଗାଡି ଚଲେଇବା ପାଇଁ ଆଉ ନାଇଁ କି। ହୁଁ ଆଉ ମାମୁଁ ଘରେ ପହଞ୍ଚିକି ସବୁ ଚର୍ଚ୍ଚା ବର୍ଚ୍ଚା ହେଇସାରିଲାଣି।
ଆଜ୍ଞା
ହ୍ୟାଲୋ ମୁ କହିଲି ମାମୁଁ ଘରେ ପହଞ୍ଚି ଚର୍ଚ୍ଚା ବର୍ଚ୍ଚା ହେଇସାଇଲଣି।
ଆଜ୍ଞା ତମ ପା ସଇଲାଣି
କଣ ସବୁ ଖାଇଲ?
ମତେ ତ ଜଳଖିଆ ଅଣିକି ଦେଲେ ତାପରେ ପାନୀୟ ଜଳ ପାନୀୟ ଜିନିଷ ଆଣିକି ଦେଲେ।
ଭୋଜନ କଲ।
ରେ ଏଇ ତେଲ ଭାଜି
ତେଲ ଭାଜନ କଣ କଣ ହଉଥିବ
ଏଇ ବରା ଶିଙ୍ଗଡ଼ା ବରା ଶିଙ୍ଗଡ଼ା ଇଟିଲି ତରକାରୀ
ଆଉ ପୁରା ସ୍ଵାଦିଷ୍ଟ ଭୋଜନ କରିଛ ଆଉ। ହୁଁ ପୁରା ସ୍ଵାଦିଷ୍ଟ ଭୋଜନ କରିଛନ୍ତି ଆପଣ ଆଉ
ଆଜ୍ଞା
ଆଉ ସବୁ କଣ ଆଉ ମାମୁଁ ଘର ସବୁ ନଈକୂଳିଆ ନା ବ ମାନେ ବଣୁଆ ଏରିଆ ନା ପାହାଡିଆ ଏରିଆ?
ଭାଇକୁ ଅଛି ପାହାଡ ବି ଅଛି।
ନା ତମକୁ କଣ କୁହାଯାଏ ନଈକୁଳିଆ?
କୁଳିଆ
ତମର ବଳେ କି ନଇ ବହୁଛି?
ହୁଁ କଣ ତ ବଡ ଗେହୀ
କି ନଦୀ?
ବଡ ଗେଁଙ୍ଗୁତି ଗେଙ୍ଗୁଟି
ବଡ ଗେଙ୍ଗୁଟି ଏଇ ଗେଙ୍ଗୁଟି ବା ଏ ଯୋଉ ବିରୁୂତର ଶାଖା ନାହିଁ ନା
ହଁ
ତମ ଭଏସ ଟିକେ ଭଲ ଶୁଭୁନି ଟିକେ ଭଲସେ କୁହନ୍ତୁ।
କଣ
ନେଟୱର୍କ ପ୍ରୋବଲମ ହଉ ନେଟୱର୍କ ଜାଗାକୁ ଯାଉନ ଫାଷ୍ଟ କଥା ହଉଥିଲା ବଢିଆ ଜାଗାରେ ଶୁଭୁଥିଲା ଆପଣଙ୍କ କଥା
ବି
ମାମୁଁଘର ସବୁ ମାମୁଁଲ ସବୁ ଫସଲ ଫସଲ ସବୁ କରନ୍ତି।
ରିଆ
ହୁଁ କଣ ସବୁ ଫସଲ କରନ୍ତି?
ରିଆ ଫସଲ କର ଫସଲ ଟ ଖରିଫ ଫସଲ ମାନେ ଏଇଟା ମଟନ ଆଉ ସବୁ
ତାଙ୍କର ଖରାଟିଆ ଧାଣ ନା ଏ ଯୋଉ ବର୍ଷା ଧାନ ହୁଁ ଖାଲି ତନ
ଧାନ କରନ୍ତିି ତାପରେ ଶୀତ ତାପରେ ଶୀତ ଋତୁ ମାନେ ଶୀତ ଋତୁରେ ଆମର ଆଳୁ ପିଆଜ ପନିପରିବା ଚାଷ ଆଉ ବିରି, କୋଳଥ ସବୁ ଲଗାନ୍ତି।
ହୁଁ ଏସବୁ ଲଗାନ୍ତି ନାଇଁ ପରିବା ଉପରେ ଧାନ ତାଙ୍କର ଯୋଉ ଚାଷ ହୁଏ, ଏଇ ଯୋଉ କଣ ହଁ କୁହନ୍ତିିନି କଣ କି ଧାନ ସେଟା କୁହନ୍ତି? ମାନେ ଯ‌ଉ ବର୍ଷା ଦିନିଆ ଧାନ। ବ ବର୍ଷା ଦିନିଆ ମାନେ ଯୋଉ ତିନି ମାସରେ ଇଏ ହବ ନାଇଁ?
ହଁ।
ତିନି ମାସରେ ହବ ଆଉ କଟା ହବ ଆଉ ନାଇଁ ଆ ମାମୁଁ ହର ସବୁ କିଏ କିଏ ଅଛନ୍ତି?
ମାମୁଁ ବଡ଼ମାମୁଁ ସାନମାମୁଁ ଅଜା। ମାଇଁ ଭାଈ ଭୋଉଣୀ।
ହଁ। ଆଚ୍ଛା ଆଚ୍ଛା ଆଉ ମାମୁଁ ଘର କେତେ‌ ପୁଅ ଝିଅ?
ଗୋଟେ ପୁଅ ଗୋଟେ ଝିଅ।
ଗୋଟେ ଝିଅବାହା ହେଇନାହାନ୍ତି।
ନା।
ହୁଁ ଆପଣଙ୍କ କଥାଟା ଟିକେ ଶୁଭୁନି ଭଲସେ କୁହନ୍ତୁ।
ହଁ ସେଇ ଇଲେଟି ହଉନି ନା ବର୍ଷେ ପାଇଁ ଏପଟେ।
ହୁଁ ଆଉ ଦୁଇ ଦୁଇ ମାମୁଁ ଯାଙ୍କ ବାହା ହେଇଯାଇଚନ୍ତି।
ନା ଜଣେ ମାମୁଁ ବାହା ହେଇଛନ୍ତି ଆଉ ଜଣେ ମାମୁଁ ଅଗସ୍ତଅଛନ୍ତି।
ବାହା ହେଇନାହାନ୍ତି ହଁ। ଆଉ ତମ ମା ବୋଉଁ ଯୋଉ ତମ ବୋଉ ହେରିକା କେତେ ଭଉଣୀ? ମାଉସୀ ଫାଉସି ଅଛ।
ବୋଉ ଦୁଇ ଭଉଣୀ ମାନେ ମୋ ମାଉ
ହୁଁ ହୁଁ ମା ତମ ବୋଉ ବଡ଼ ନା ସାନ?
ଆମା ବଡ ଭଉଣୀ କୁଆଡେ଼ ଭାଇଚନ୍ତି ତାଙ୍କର ପୁଅ ଝିଅ କେତେ?
ତାଙ୍କର ଟିକେ ପୁଅ ସାଇଟି ଦିଅ।
ନା ହଁ। ଗୋଟେ ପୁଅ ଗୋଟେ ଝିଅ ତାଙ୍କର ସବୁ‌ ପୁଅ ଝିଅ ଦୁଇ ବାହାଘର ବାହାଘର ସବୁ ହେଇଯାଇଛି।
ହଁ ହେବ।
ହେଇଯାଇଚି ଦି ଜଣଙ୍କର।
ଆଜ୍ଞା।
ଆଉ କଜିଆ ମାମା ଅଛନ୍ତି?
ଅଜା ଅଛନ୍ତି ଆଈମା ନାହାନ୍ତି।
ଆଈମା ଚାଲିଗଲେଣି।
ଆଜ୍ଞା।
କେବେ ଚାଲିଲେ କେବେ ତାଙ୍କର ହେଲା ମୃତ୍ୟୁ?
ହେଲାଣି ନା ବର୍ଷ ଦି ବର୍ଷ ହେଇଗଲାଣି।
ଚାରି ବର୍ଷ।
ଚାରି ବର୍ଷ ହେଇଗଲାଣି। ଆଖି ଥାଉଆଉ ସବୁ। କଣ ଖବର ମାମୁଁଘର ଗାଁରେ ସବୁ କଣ ଭଲ ଭଲ ଜିନିଷ ଆଛି ତା ବିଷୟରେ ଟିକେ କୁହ? ଆମେ ଶୁଣିବା। କଣ ସବୁ ଭଲ ଭଲ ମନଲୋଭା ଜିନିଷ ଅଛି? ମାମୁଁଘରେ କଣ ସବୁ ମାନେ ସବୁ ପ୍ରୋଗ୍ରା ହାଲୋ। ମାମୁଁ ଘର ସବୁ କଣ ହୁଏ ସବୁ କୁହ କଣ କଣ ସ ହାଲୋ? ହ୍ୟାଲୋ। ହ୍ୟାଲୋ ଶୁଭୁଛିି କଥା ଶୁଭୁଛି କୁହ।